ଆ
ନାଥ ଶୁଭ ସକାଳ ଜୟ ସୀତାରାମ।
ଜୟ ସୀତାରାମ। ଆଉ କଣ ଖବର?
ଖବର ବଢିଆ। ଆମର କଣ ଖବର।
ମୋର ବି ବଢିଆ।
ସିଙ୍ଗଲ୍ ଲୋକଙ୍କ ଖବର ବଢିଆ ଆଉ।
ସେଇଟା ସତ କଥା।
ଯେତିକି ଭଲ ସେତିକି ଖରାପ ବି।
ହଁ। ଆଉ କଣ କରୁଛନ୍ତି ଆପଣ?
ଏ ବସିଚି ଆମ ଗଛ ମୂଳେ ଆଉ। ଗରମ ତ ହଉନି ଯେଉଇଏରେ।
ହଁ। ଆଉ କଣ ଆଜି ପ୍ଲାନ କଣ ଅଛି ଆପଣଙ୍କର?
ଆଜି ଯୋଜନା କିଛି ନାହିଁ ଘର ଯୋଉ ଗା ଯିବା ଆଉ ଟିକେ ଉପରେ ଗାଧେଇବା। ପଖାଳ ଭାତ କଣ ହେଇଥିବ ସଜନା ଶାଗ ଭଜା। ଆଉ ଆମ୍ବ ଆଉ ଆଉ ଗୋଟେ ଭଜା ପୋଟଳ ଆଳୁ ଭଜା ହେଇଥିବ। ଆଇ କି ଆରାମ ମାନେ ବିଶ୍ରାମ ଟିକେ ନବା ଗରମ ତ ହଉଚ ନା କୁଆଡେ ଯାଇ ହବନି। ବିସ୍ରାମ ନେବା ଟିକିଏ ଆଉ।
ଏତେ ସବୁ ନା କହି ସାରିଲେଣି ମତେ ଡାକିବେନି ଘରକୁ?
ହଁ ଆସନ୍ତୁ।
କିଏ? ଠିକ୍ ଅଛି ଯି ବି ଆଉ।
ଆମ ବୋଉ ହାତରୁ ଥରେ ସଜନା ସାଗ ଖାଇବ ଆଉ ପାଟିରୁ ଛାଡିବନି।
ଆଜ୍ଞା। ଏଁ ସତ କଥା ମାଙ୍କ ହାତରୁ ମାମାଙ୍କ ହାତୁରୁ ଏ। ଖାଦ୍ୟ ବହୁତ୍ ଇଏ ହଁ। ଆଜି ଆଜି କୁଆଡ଼େ ଯିବେ ନା ନାହିଁ?
ଉଁ। ଯିବାର ତ ନାହିଁ ଦେଖିବା ଅପରାହ୍ନ ସମୟରେ ଦେଖିବା କୁଆଡ଼େ ଯିବାର ଅଛି ଦେଖି ଭାବିବା ଏଇନା ତ ଖରା ତ ମାଡ଼ି ଆସିଲାନିନା ଆଉ ଖରାରେ କୁଆଡ଼େ ଯାଇ ହେବ କି?
ନା କୁଆଡେ ତ ଯାଇହବନି ସନ୍ଧ୍ୟା ବେଳ କଥା କହୁଛି।
ସନ୍ଧ୍ୟାବେେଳେ ଦେଖିବା ଯୋଜନା ଏ ଆମେ ବଜାର ପାଖେ ବଜାର ଅଛି ବଡ ବଜାରଟେ। ସିଆଡେ ବୁଲି ଯିବା ଟି ଆଉ ସାଙ୍ଗସାଥି ଆଉ। ଯୋଜନା ଅଛି ଦେଖିବା ବର୍ଷା ଉପରେ ନିର୍ଭର।
ସେଇଟା ବି ସତକଥା। ହଁ ଆଉ କଣ କୁହନ୍ତୁ? ଆପଣଙ୍କୁ କଣ ଖାଇବାକୁ କଣ ଭଲ ଲାଗେ?
ଖାଇବାକୁ କଣ ଜଳଖିଆରେ?
ହଁ।
ଜଳଖିଆରେ ସବୁଠୁ ପସନ୍ଦ ହେଲା ବରା ଗୁଗୁନି ଚକୁଳି ଗୁଗୁନି। ଆଉ ମୁୂଆଁ ଖାଇଚ ଚଉପତି ମୁଆଁ?
ହଁ ହଁ ହଁ।
ଚାଧା ଗୁଗୁନି। ଇଏ ଏତିକି ପସନ୍ଦ ଆଉ ଯୋଉ ତମେ ଯୋଉ ଚାଉମିନ ଯୋଉ ଆଉ। ହଁ ଆଉ କଣ କଣ ହେରା ମନେ ପଡୁନି ଚା ଟେ। ଦୋସା ଗୁପ୍ ଚୁପ୍ ଟା ପସନ୍ଦ ଗୁପ୍ ଚୁପ୍ ବେଶୀ ମୁ ଖାଇପାରିବନି ହାଡଲି ପନ୍ଦରଟା କୋଡିଏଟା ପେଲେ ବେଶୀ ଖାଇପାରିବେନି। ଇଚ୍ଛା ଥିଲେ ମୁ ଖାଇନି ନା ଇଚଛା ଥିଲେ ଖାଇନେ କଣନା ଦେହ ଦେହ ସ୍ୱ ସ୍ଥ୍ୟ ପ୍ରତି ଦେଖିବାକୁ ପଡିବ ନା।
ହଁ ସିଟା ସତାଥା।
ଆଉ ତମୁକୁ କଣ ପସନ୍ଦ?
ଏଇ ଗୁପଚୁପ, ଚାଟ, ଦହିବରା। ଦୋସା, ଇଡ଼ଲି, ବଡ଼ା।
ଆ ସେ ଏ ଦହିବରାଟା କହିନାହାନ୍ତି ଦହିବରା ତ ବହୁତ ପସନ୍ଦ ଆଉ। ଦହିବରା ଗୁଗୁନି ଦହିବରା ଆଳୁ ଦମ ଘୁଗୁନି ଖାଇଦବ ପେଟ ଶାନ୍ତି।
ହଁ।
ଆଉ ଟେ ଜିନିଷ ଖାଇବ ଘରେ ଚୁଡ଼ା କହୁଛି ଚୁଡ଼ା ଦହି କଦଳୀ ତା ସହିତ ବୁନ୍ଦି ଟେ ପକେଇଦବ ହେଲା।
ହୁଁ।
ପକେଇ ଦବ ତା ପାଖେରେ ଆମ୍ବ ହେ ଚଟି ରଖିଦବା କଞ୍ଚା ଲଙ୍କା ଦଳିକୀ ହେଲା। ଆମ୍ବ ଆଚାର ବି ସେ ଖାଇବା ନା ଆମ୍ବାଚାର ଦଳ କି ଲେମ୍ବୁ ଟିକେ ଦଳ ଦବା ଖଟା ଟିକେ ଖଟା ଟି ତି ହେଲେ ଭଲ ଲାଗିବ ସେ ଦିନ ସାଆ ତମକୁ ଭୋକ ହବନି।
ଆପଣ କହିଲେଣି ଆଚ୍ଛା ଆପଣ କହିଲେଣି ମୋ ପାଟିରୁ ଲାଳ ବାହାରିଲାଣି।
ନା ଭଲ ସ୍ୱାଦତାର ଅଛି। ଚେଷ୍ଟା କର ଭଲ ସ୍ଵାଦତାର ଅଛି ଦେହ ଦେହ ଖରାପ ହେବାର ନାଇଁ। ସ୍ୱାସ୍ଥ୍ୟ ଭଲ ରହିବ କିଛି ଖରାପ ହବନି।
ମୁଁ ନିଶ୍ଚିତ ଚେଷ୍ଟା କରିବି ଖାଇବା ପାଇଁ।
ହଁ ଯୋଉ ଆମେ ଯୋଉ ଖାଉଛେ ଯୋଉ ବାହାର ଜିନିଷ ସେରା ନ ଖାଇକି ଏରା ଖାଇଲେ ମୂଲ୍ୟ ଅଛି। ଆଉ ତମେ ସୁ ସୁଜି ଉପମା କେବେ ଖାଉଛ ନା ଖାଉନ?
ମୋ ଫେଭରାଇଟ୍ ସେଇଟା।
ପସନ୍ଦ ପୁରା ସୂଜିଉପମା।
ବୋହୁତ।
ସୁଜି ଖାଲି ଯୋଉ ସୁଜି ଆମେ ଯଉ କ୍ଷୀର ରେ ଯଉ କରିଦଉଛନ୍ତି ସେରା ଖାଇଚ ନା ଖାଇନ?
ନା ଏତେ ପସନ୍ଦ ନାଇଁ।
କ କମାଇ?
ମତେ ସୁଜି ଉପମା ପସନ୍ଦ ବଟ ଶୁଜି ଖିରି ପସନ୍ଦ ନାଇଁ।
ଏରା ପରିସ୍ଥିତି ଏମିତି ଆସିବ। କିଛି ପରିଆ ନଥିବ ସୁଜି ଥିବ କ୍ଷୀର ଥିବ ଚିନି ଥିବ କିଛି ନଥିବ କଁ କରିବ?
ହଁ ସେମିତି ପରିସ୍ଥିତିରେ ଖାଇବାକୁ ପଡିବ ବାଧ୍ୟ ହେଇକି।
ବାଧ୍ୟ ନାଇଁ, ବାଧ୍ୟ ହେଇକି କ ପାଇଁ ଖୁସିରେ ଖାଇପାରିବନି।
ଆ ଖୁସିରେ ଏଥିପାଇଁ ଖାଇପାରିବି ମତେ ମିଠା ବିଲକୁଲ ପସନ୍ଦ ନାଇଁ।
ଅ ହ ମିଠା ପସନ୍ଦ ନୁହ।
ନା।
ଉଁ ହୁଁ। ମୁଁ ପ୍ରଥମ କରି ଶୁଣିଲି କୋଉ ପିଲାର ମିଠା ପସନ୍ଦ ନୁହ।
ମିଠା ପସନ୍ଦ ନା କି ଚକଲେଟ ପସନ୍ଦ ଏରା ସବୁ ପସନ୍ଦ।
କିନ୍ତୁ ଏଇ କି ଚିନି ଟା ପସନ୍ଦ ନୁହଁ।
ହଁ।
ରସଗୋଲା ପସନ୍ଦ, ଗୋଲାପଜାମୁ ପସନ୍ଦ, ପାହାଳ ରସଗୋଲା ପସନ୍ଦ।
ହଁ।
ଛେନାପୋଡ଼ ପସନ୍ଦ।
ହଁ।
ଆ ଡେରି ମିଲ୍କ ଚକଲେଟ୍ ପସନ୍ଦ।
ହଁ।
କିଟକାଟେ ମାଚ
ହଁ ହଁ ହଁ।
ଆଉ କୁରୁକୁରି?
ବହୁତ୍ ହୁଁ ହୁଁ।
ଛୋଟଛୁଆରେ କୁରକୁରି ଫୁରକୁରି ବେଶୀ ଖାଉଛ ଏଥେରେ କୁରକୁରି କଣ ପଇସା ବାହାରୁଛି? କୋଉ କୁରକୁରି ଗୋଟେରେ?
ନା ନା ମିଛ କଥା।
ଏ ମିଛ କଥା ନା ସତକଥା ଆମ ଗାଆଁରେ ଛୁଆ ଆଣୁଛନ୍ତି କୁରକୁରି ପଇସା ଦି ଟଙ୍କା, ପାଞ୍ଚ ଟଙ୍କା, କୋଡ଼ିଏ ଟଙ୍କା।
ବିସ୍କୁଟ ଦଶ ଟଙ୍କିଆ ବିସ୍କୁଟ ପାଞ୍ଚ ଟଙ୍କିଆ ବିସ୍କୁଟ ଏମିତି ବାହାରୁଛି।
ତାହେଲେ ମୁଁ ଜାଣିନି, ଜାଣି ତ ନାହିଁ ସେମିତି।
ପାଞ୍ଚ୍ ଟଙ୍କିଆ କୁରକୁରିରେ ଏଇୟା ବାହାରୁଛି, ଭଲ ତ। ପାଞ୍ଚଟଙ୍କିଆ କୁରକୁରିରେ ଆଁ
ଲାଭ ବହୁତ ପାଉଥିବେ ସେଥିରୁ।
ଲାଭ ପାଉଥିବେ ଆଇଦ ନହେଲେ ଯା ନୂଆ କମ୍ପାନୀ ଗୋଟେ କଣ ହେଇଥିବ ବୋଧେ।
ସେ ଲୋକଙ୍କୁ ଆକର୍ଷଣ କରିବା ପାଇଁ ସେଇଆ କରିଛି।
ହଁ।
ହୁଁ ପଢାପଢି ଠିକଠାକ୍ ଚାଲିଛି ତମର?
ହଁ ବହୁତ ଭଲ ଭାବେ ତ ଚାଲିଛି ଆଉ।
ହୁଁ ଭଲ କି ପଢ କାଳିଆ ଘୋଡା ଚଢିବ ମଧୁବାବୁ ସହିତ ଲଢିବ।
ସେଇରା ସତକଥା।
ଆଉ ଗୋଟେ କଥା ପଚାରିବି ଜାଣିନି। ଯୋଉ-ଉ ଆମେ ଯୋଉ ବର୍ଣ୍ଣବୋଧ ଛବିଳା ମଧୁ ବର୍ଣ୍ଣବୋଧ
ହଁ।
ଏ ବିଲେଇ ଚିତ୍ରଟା କଅଁ ପାଇଁ ରହିଛି ସେ ବହିରେ?
ବିଲେଇଟା ପଢଉଛି ତମକୁ।
ବିଲେଇ ଚିତ୍ର କଅଁ ପାଇଁ ରହିଛି ଆଉ ହୁଁ ଆଉ କୋଉ ପଶୁଙ୍କ ଚିତ୍ର କାଇଁ କୁକୁର ରହିଲାନି ବାଘ ରହିଲାନି? ହରିଣ ରହିଲାନି, ହାତୀ ରହିଲାନି।
ତାକୁ ପଚାର, ସେଇ ବିଲେଇକୁ ପଚାର।
କିଛି ମାନେ ସୁ ଭଲ ମାନେ ଇଏରେ ପଚାରୁଚି, କୁଅ ଗେଲରେ ନୁହଁ ଇଏରେ ପଚାରୁଚି। କିଏ ଜାଣିଥିଲେ ସିନା
ନା ମୁଁ ଜାଣିନି।
ଏଇଟା ଆଉ ଗୋଟେ କଥା ମୁଁ ଶୁଣିଥିଲି ଗୋଟେ ଜାଗାରୁ।
ହଁ।
ଆଉ କଣ କରିବ ନା ବିଲେଇ ବିଲେଇର ହଉଛି ଏକାଗ୍ରତା। ପିଲାମାନେ ଏକାଗ୍ରତା କେମିତି ରହିବେ ବିଲେଇଠୁ ଶିଖିବା। ହେଲା।
ହଁ।
ବିଲେଇ ଯେତଳେ ତମ ମୂଷାକୁ ଶିକାର କରୁଛି ସେ ଏକାଗ୍ରତା ସହ ଅନଉଛି ନା ଅନଉନି?
ହଁ।
ଅନେଇ ସାରିଲା ପରେ ସେ ତାକୁ ଆକ୍ରମଣ କରୁଛି। ପୁରା ଲକ୍ଷ୍ୟ ରଖିବୁ କେ ପରିସ୍ଥିତି ଦେଖିବୁ କେମିତି କଣ କରିବେ ତାପରେ ସିଏ ଆକ୍ରମଣ କରି ତାକୁ ଖାଇବ ସେମିତି ଆଉ ଗୋଟେ ହେଲା ସ୍ଵଚ୍ଛତା। ବିଲେଇ ସବୁବେଳେ ସ୍ଵଚ୍ଛ ଜାଗାରେ ହିଁ ଶୋଇବ।
ପରିଷ୍କାର ଜାଗାରେ ଅପରିଷ୍କାର ଜାଗାରେ ଶୋଇବନି। ସେଇିବନି?
ନା।
ତମ ସେଇଟା ବି ସବୁବେଳେ ନିଜ ପୁଅ ସ୍ୱଚ୍ଛ ପିଲାମାନୋନ ନିଜ ମନକୁ ସଵଚଛ ନିଜ ଶରୀର ଆସ ନିଜ ମନକୁ ସ୍ୱଚ୍ଛ ଉଛ ରଖିବ ମନ ପରିଷ୍କାର ରଖିବ ତା ସହିତ ଯୋଉ କହିଲି କଣ ଏକାଗ୍ରତା ପାଠ ପ୍ରତି ଏକାଗ୍ରତା ରଖ ଥିଲେ କି ଯେକୌଣସି କାମରେ ଦେଖିବାକୁ କଲେ ତମେ ସେଇଟାରେ ସଫଳତା ନିହାତି ପାଇବ, ଏଇଟା ଜୀବନ ତ ମନ ତ ଯିଏ ବି ପଚାରିବେ ଗଟା କହି
ହଁ। ଏଇ ତାର ତ ବଗର ବି କିଛଟା ରଖିବା କଥା। ହେଲେ ବଗ ବି ବଗର ବି ଏକାଗ୍ରତା ବହୁତ ଥାଏ।
ବଗର ବଗର ଏକାଗ୍ରତା ଅଛି କି ସ୍ୱଚଛୁତା ଏତେ ନାହିଁ।
ଆଚ୍ଛା।
ସଛ ତ ଥିବ କିନ୍ତୁ ଏଇ ଦିଇଟା କାରଣ ବିଲେଇର ଆଉ ଦିଇଟା କାରଣ କଣ ଥିବ ମୁଁ ଜାଣିବାର ଏଇ ଦିଟା କାରଣ ଅଛି। ଆଉ କଣ ଥିବ ମୁଁ ଜାଣିନି ଜାଣିଲେ ମୁଁ ତମକୁ କହିବି।
ଆଜ୍ଞା।
ତମର ଯୋଜନା କିଛି ନାହିଁ ବୁଲିବାର?
ଆଜ୍ଞା?
ତମର କିଛି ଯୋଜନା ନାହିଁ ବୁଲିବାର ଆଜି?
ନ ହଁ ବାହାର ଟିକେ ଯିବି ଚାରିଟା ପାଞ୍ଚ ଟା ବେଳେ।
ଓ ହ। ଏକା ନା ସାଙ୍ଗାସାଥି?
ଅ ଏକା।
ଓୁଁ ହୋଁ। ହଉ ଯାଅ ଆମେ ଆମ ଡାକିବା ଯିବ ବୁଲ ଆଉ।
ଆଜ୍ଞା ଆଜ୍ଞା ଆଜ୍ଞା। ରହୁଛି ଜୟ ଜଗନ୍ନାଥ।
ଜାୟ ଜଗନ୍ନାଥ।